ହୁଁ କଣ କରୁଛ। ନମସ୍ କାର। ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏଈ ଖାଇକି ଆସିଲି ଆଉ ଆପଣ?
ମୁଁ ଏଇ ଖାଈକି ଏଈ ଟିକେ ମାନେ ଗଡ଼ପଡ ହଉଛି ଆଉ।
କଣ ଖାଇଛନ୍ତି ଆଜୀ?
ମୁଁ ଖାଇଛି ଆଜି ଗରମ ଭାତ ଡାଲି ଆଉ ହଉଛି ଗୋଟେ ଆକ ଭଜା ଆଉ ଗୋଟେ ଏଇ ପଢିକି ବାଇଗଣ ବୋଇ ତବେଳୁ ଆଉ ଗୋଟେ ଖଡା ଫଡା ପଡି ଗୋଟେ ରାଇତା ହେଇଥିଲା ଆଉ ଗୋଟେ ବାଇଗଣ ଫାଳ ହେଇକି ଭଜା ହେଇଛି ଆଉ।
ଓହୋ ଭଲ ଖାଇବା ଖାଇଛନ୍ତି ଆଉ।
ହଁ ଆପଣ କଣ ଖାଇଛନ୍ତି?
ହଁାଇତି କୋଳଥ ଡାଲି ଆଳୁ ଭର୍ତା ପାମ୍ପଡ ଆଉ ବୋଇତାଳୁଫୁଲ ବରା ଆଉ ଶାଗଭଜା
ଆପଣ ହିଁ ବଢ଼ିଆ ଖାଇଛନ୍ତି ଆପଣ ସବୁବେଳେ ଦେଶୀ ଡାଲି ଖାଉଛନ୍ତି ନାଇଁ କି
ହଁ ଆଜି କୋଳଥ ଡାଲି ମା କରିଥିଲା ଆଉ ଖାଇଥିଲି ଆଉ
ଦେହ ହାତରୁ ବଥା ମରିଯିବ ଆଉ ଆଜି କୋଳଥ ଖାଇଛନ୍ତି ମାନେ ଆଉ
ହଁ ଟିକେ ସମସ୍ତଙ୍କୁ ଆମର ଥଣ୍ଡା ହୁଏ ତ ସେଇଥିପାଇଁ ଆମର ଟିକେ କୋଲୋଥୋ ଡାଲି ହୁଏ।
ଓହୋ ଆପଣଙ୍କୁ ଥଣ୍ଡା ହୁଏ ନାଇଁ କି?
ହଁ।
ଆଉ ଆପଣଙ୍କୁ କିଛିଟା କୋଶ୍ଚିନ୍ କରିବି ଆପଣ କହିପାରିବେ? ଇ ଇତିହାସ ବିଷୟରେ।
ହୋଉ କରନ୍ତୁ।
ଭାରତର ପ୍ରଥମ ମର୍ଯ୍ୟ ଅଁ ସମ୍ରାଟ କିଏ ଥିଲେ?
ଭାରତର ପ୍ରଥମ ମର୍ଯ୍ୟ ସମ୍ରାଟ ଥିଲେ ଚନ୍ଦ୍ରଗୁପ୍ତ ମର୍ଯ୍ୟ।
ମୁଁ ଆପଣଙ୍କୁ ଆଉ ଗୋଟେ କୋଶ୍ଚିନ୍ ପଚାରୁଚି।
ହୋଉ ଆପଣଙ୍କୁ ପଚାର।
କଳିଙ୍ଗ ଯୁଦ୍ଧ କିଏ ଲଢିଥିଲେ?
କାଳିଙ୍ଗ ଯୁଦ୍ଧ ଅଶୋକ ସମ ନଢିଥିଲେ।
ଆଛା ଆପଣ ମତେ ଏବେ ଗୋଟେ ପ୍ରଶ୍ନ ପଚାରନ୍ତୁ।
ହଁ ମୁଁ ଆପଣଙ୍କୁ ଚାହୁଛି ତାଜମହଲ କିଏ ନିର୍ମାଣ କରିଥିଲେ।
ତାଜମହଲ ସାହାଯ୍ୟ ନିର୍ମାଣ କରିଥିଲେ। ତାଙ୍କ ସ୍ତ୍ରୀଙ୍କ ପାଇଁ।
ଶାହାଜାାନ କାହା ପାଇଁ ତାଜମହଲଟା ନିର୍ମାଣ କରିଥିଲେ?
ତାଙ୍କ ସ୍ତ୍ରୀଙ୍କ ପାଇଁ।
ସେଇଟା ଆକ୍ଚୁଆଲି କୋଉଥି ପାଇଁ ବନେଇଥିଲେ?
ମାନେ ତାଙ୍କ ସ୍ତ୍ରୀଙ୍କର ସେଇଟା ସମାଧି ରୂପେ ମାନେ ବନେଇଥିଲେଆଉ।
ସେଇଟା ହଉଛି ପ୍ରେମର ପ୍ରତୀକ ତାଙ୍କ ପାଇଁ।
ପ୍ରେମର ପ୍ରତିକ ହଁ।
ଠିକ ନା ଭୁଲ।
ହଁ ହଁ ଠିକ। ଆଉ ଆପଣ କହିପାରିବେ ଭାରତ କେବେ ସ୍ଵାଧୀନ ହୋଇଥିଲା?
ହଁ ଭାରତ ଉଣେଇଶହ ସତଚାଳିଶ ମସିହା
ଆଉ ତାରିଖ ଆପଣ ମନେ ରଖିଛନ୍ତି?
ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦର ଆମେ ତ ପାଳନ କରୁଛ ଜାଣିଥିବେ ଆଉ।
ହଁ।
ଆଉ ଜାତିର ପିତା କିଏ ଆମର କୁହନ୍ତୁ?
ଜାତିର ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ।
ହଁ।
କୁହନ୍ତୁ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ହ୍ୟାଲୋ।
ଜାଣିଛନ୍ତି ନା ନାଁ?
କଣ କହିଲେ?
ନେହେରୁ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ।
ହଁ ହଁ। ଜାଣଛି। ଏବେ ଆପଣ ପଚାରନ୍ତୁ।
ଆ
ଲାଲକିଲ୍ଲା ଦିଲ୍ଲୀ ସହରରେ ଅବସ୍ଥିତ।
ଆ
ଆପଣ ଜାଣିଛନ୍ତି ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? ହଁ ଆପଣ ଏବେ ପଚାରନ୍ତୁ। ଆପଣଙ୍କ ସ ଶବ୍ଦ ଠିକସେ ଶୁଭାଯାଉନି।
ଏବେ ଶୁଭିଲା?
ହଁ ଏବେ ଶୁଭିଲା।
ଅନେକ ମୁଁ କହିଲି କୋଣାର୍କ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ?
କୋଣାର୍ଥ ମନ୍ଦିର ଏଇଟା ଆମ ଓଡିଶାରେ ହିଁ ଅବସ୍ଥିତ।
କେଉଁ କେଉଁ ଜିଲ୍ଲାରେ?
କୋଣାର୍କ ମନ୍ଦିର ଖୋର୍ଦ୍ଧା ଜିଲ୍ଲାରେ।
ନାଇଁ ପୁରୀ।
ପୁରୀ ଜିଲ୍ଲା ଓହୋ ହଁ। ଆଉ ଆପଣ କହିପାରିବେ ଇଣ୍ଡିଆ ଗେଟ୍ କେଉଁଠାରେ ଅବସ୍ଥିତ ଆମର?
ହୁଁ ଦିଲ୍ଲୀ ଠାରେ।
ଅହ
ଆପଣ କହିଲେ ଦେଖିବା ସିନ୍ଧୁ ସଭ୍ୟତାର ପ୍ରମୁଖ ସହର
ସିନ୍ଧୁ ସଭ୍ୟତାର ପ୍ରମୁଖ ସହର ହୋଉଛି ହରପ୍ପା। ମହେଞ୍ଜୋଦାର। ଆପଣ କହିପାରିବେ ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ?
ଆ
ହାଲୋ ହଁ।
ମୁଁ କହିଲି ସିନ୍ଧୁ ସଭ୍ୟତାର ସ କେ ସହରଟା କ କଣ କହିଲେ ମତେ ଶୁଭିଲାନି ପ୍ରମୁଖ ସହରଟି?
ଓ ମହେନ୍ଦ୍ର ଧା ସୁଦିନା ହ୍ୟାଲୋ ହାଲୋ। ହୁଁ।
ହ୍ୟାଲୋ।
ହଁ, ଶୁଭିଲା ଏବେ?
ହଁ ମୁଁ କହିଲି ଆପଣ ଏବେ ଗୋଟେ କଣ କୋଶ୍ଚିନ୍ କରିଥିଲେ କୁହନ୍ତୁ।
ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ?
ଥିଲେ ବା ଡକ୍ଟର ରାଜେନ୍ଦ୍ର ପ୍ର
ଆପଣ ଯେଉଁଠାରେ ଅଛନ୍ତି? ଆପଣଙ୍କର ଶବ୍ଦ କିଛି ସୁଵା ଯାଉନାହିଁ।
ମୁଁ କହିଲି ଡ଼ ଡକ୍ଟର ରାଜେନ୍ଦ୍ର ପ୍ରସାଦ।
ହଁ, ଏବେ ଆପଣ ପଚାରନ୍ତୁ।
ମୋବାଇଲି କୁତୁବମିନାର କେଉଁଠାରେ ଅଛି କହିପାରିବେ?
କୁତୁବମୀନାର୍ ଦିଲ୍ଲୀରେ ଅଛି।
ବୌଦ୍ଧ ଧର୍ମର ପ୍ରତିଷ୍ଠାଟା କିଏ?
ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ।
ହଁ। ଆପଣ ବହୁତ କିଛି ତ ଜାଣିଛନ୍ତି ଆଉ।
ଆପଣ କହିପାରିବେ ଗୌତମ ବୁଦ୍ଧ କେଉଁ ଦେଶର ଥିଲେ?
ନାହିଁ କହିପାରିବିନି, ଆପଣ କହୁନାହାନ୍ତି।
ଗୌତମ ବୁଦ୍ଧ ନେପାଳର ଥିଲେ।
ଓହ
ଆପଣ କହିପାରିବେ, ଜୈନ ଧର୍ମର ଚବିଶ୍ ତମ ତୀର୍ଥଙ୍କର କିଏ ଥିଲେ।
ମହାବୀର୍।
ଆଉ କହିଲେ ଆକବରଙ୍କ ପିତା କିଏ?
ଆକବରଙ୍କର୍ ପିତା ହୁମାୟୁନ୍ ଥିଲେ।
ହୁଁ। ଆଉ ଆପଣ କହିଲେ ଦେଖିୟା ମୋଗଲ ସମ୍ରା ରାଜ୍ୟର ପ୍ରତିଷ୍ଠତା କିଏ ଥିଲେ?
ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବର ଥିଲେ।
ହୁଁ।
ଆପଣ ଏବେ କୁହନ୍ତୁ ପାଣିପଦ ଯୁଦ୍ଧ, ମାନେ ପ୍ରଥମ ପାଣିପଦ ଯୁଦ୍ଧ କେବେ ହୋଇଥିଲା?
ହେଇଥିଲା ପନ୍ଦରଶହ ଛବିଶ ମସିହା।
ଆପଣ କହିପାରିବେ ପନ୍ଦରଶହ ସତେଇଶି ମସିହାରେ ଆଉ କେଉଁ ଯୁଦ୍ଧ ହୋଇଥିଲା? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଆପଣ କହିପାରିବେ ପନ୍ଦରଶହ ସତେଇଶି ମସିହାରେ ଆଉ କେଉଁ ଯୁଦ୍ଧ ହୋଇଥିଲା?
ପନ୍ଦରଶହ ସତେଇଶ ସାରେ ଆଉ କେଉଁ ଯୁଦ୍ଧ ହେଇଥିଲା, ନା କହିପାରିବିନି। ଆ ଆପଣ ଟିକେ କହୁନାହାନ୍ତି ମୁଁ ଶିଖିବି ଆପଣଙ୍କ କତୁରୁ।
ଖାନବା ଯୁଦ୍ଧ ହୋଇଥିଲା।
ଓହୋ।
ଏବେ ଆପଣ ପଚାରନ୍ତୁ।
ପ୍ଲାସିର୍ ଯୁଦ୍ଧ କେବେ ହୋଇଥିଲା?
ପ୍ସିର ଯୁଦ୍ଧ ହୋଇଥିଲା ସତରଶହ ସତାବନ ମସିହାରେ।
ଅଠରଶହ ସତାବନ ବିଦ୍ରୋହକୁ କଣ କୁହାଯାଏ?
ପ୍ରଥମ ସ୍୍ୱାଧୀନତା ସଂଗ୍ରାମର ବିଦ୍ରୋହ କୁହାଯାଏ।
ଓ।
ଆପଣ ଜାଣିଛନ୍ତି ଲୁଣ ସତ୍ୟାଗ୍ରହ କେବେ ହୋଇଥିଲା।
ତିରିଶ ମସିହା ଆପଣ କହିପାରିବେ ଗାନ୍ଧିଜୀଙ୍କ ସ୍ତ୍ରୀଙ୍କ ନାଁ କଣ ଥିଲା?
ତାଙ୍କ ସ୍ତ୍ରୀଙ୍କ ନାଁ ଥିଲା କସ୍ତୁରବା।
ହଁ।
ଆପଣ କହପିବେ ଭାରତ ଛାଡା ଆନ୍ଦୋଳନ କେବେ ହୋଇଥିଲା?
ହଁ କହିପାରିବି ଉଣେଇଶହ ବୟାଳିଶ ମସିହା।
ଏବେ ଆପଣ କିଛି ପଚାରନ୍ତୁ।
ଛବିଶ ଜାନୁଆରୀ ଉଣେଇଶଶହ ପଚାଶ। ହ୍ୟାଲୋ।
ହୁଁ।
ଆପଣ କହିପାରିବେ ସାଞ୍ଚି ସ୍ତୂପ କେଉଁ ରାଜ୍ୟରେ ଅବସ୍ଥିତ? ଆପଣଙ୍କର ଶବ୍ଦ ଠିକ ସେ ଶୁଭ ଯାଉନାହିଁ। ହ୍ୟାଲୋ।
ଆଉ ଆପଣ କହିଲେ ଫତହପୁର ପୁରିକି କିଏ ନିର୍ମାଣ କରିଥିଲେ?
ଫତେ ପୋଷ କ୍ରି ନିର୍ମାଣ କର ଥିଲେ ଆକବର ଆକବର ଆକବର
ଆଜ୍ଞା।
ଆଜ୍ଞା ଆପଣ ଜାଣିଛନ୍ତି ଭାରତର ପ୍ରଥମ ଆ ମୌର୍ଯ୍ୟ ସମ୍ରାଟ କିଏ ଥିଲେ?
ହୁଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।